ହ୍ୟାଲୋ। ହ ହ୍ୟାଲୋ। ହାଲୋ। କୋଉଠି ଅଛି ଯେ ଶୁବୁନି କିଛି ହ୍ୟାଲୋ।
ହଁ।
କୋଉଠି ଅଛି କୋଉଠି ସେ ଜାଣିପାରୁନି କି?
ମୁଁ ଘରେ ତୋ ଭଏସ୍ ଶୁବୁନି ବେ।
ମୁଁ ଛାତ ଉପରେ ଅଛି ତମ ଭଏସ୍ ଶୁଭୁନି
ଏବେ ଶୁବିଲା।
କଣ କରୁଛୁ?
ତୁ ଶୋଇଥିବୁ।
ଆଉ ଘରେ ସବୁ କଣ କରୁଛନ୍ତି?
ଶୋଇଛନ୍ତି ସମସ୍ତେ।
ସେଇଥିପାଇଁ ଜଗନ ପୁଅକୁ ଲଗେଇ ଦେଇଚି ସେ ରିସିଭି କଲାନି ଆଉ।
ତାକୁ ଲଗେଇଚୁ କି?
ହଁ ବା ଏଇନେ ଲଗେଇଥିଲି ତୋ ପୂର୍ବରୁ।
ଯଦି ଖାଇ ଯିବେ ଶୋଇଛୁ ସବୁ।
ତର ନେଟୱାର୍କ ପାଉନି ଭଲସେ କହ। ହ୍ୟାଲୋ। ହୁଁ। ହ୍ୟାଲୋ। ହ୍ୟାଲୋ। ଅଛି।
ତୁ କୋଉଠି ଅଛୁ କୋଉଠି ତୋ ଭଏସ୍ କିଛି ଶୁବୁନି?
ନିଜର କିଛି ଶୁବୁନି ମୋର ଶୁବୁନି କଣ ବେ ତୁ କୋଉଠି ଅଛୁ ଗଛ ଉପରେ ଚଢ଼ ଯାଇକି।
ମୁଁ ଏବେ ଛାତ ଉପରେ ଅଛି।
ଛାତ ଉପରେ ଅଛୁ ତୋର କିଛି ନେଟୱାର୍କ ଆସୁନି ଛା
ମୋର ଫୁଲ୍ ନେଟୱାର୍କ ବେ ତତେ କଣ ସ୍କ୍ରିନସଟ୍ ଛାଡ଼ିବି ମୋର ତ ଫୁଲ ନେଟୱାର୍କ ଅଛି। ମୁଁ ଏବେପୁଣି ଜଣଙ୍କ ସହ କଥା ହଉଥିଲି।
ମୋର ତ ଫୁଲ୍ ନେଟୱାର୍କ ଅଛି।
ହଉ ଛାଡ଼େ ଆଉ କଣ କରୁଛୁ କହ?
ହଉ ଆ ଆରେ ମୁଁ ଅଛି ଏଇଠୁ କାହିଁକି କୁଆଡ଼େ ଯିବି।
ହଁ ଏମିତି କହିଲେ ସିନା ଶୁଭିବ।
କେତେ ଜୋରେ କହିବି ଭାତ ଚିକେନ ତମେ?
ଯେ କେତେ ଚିଲଉଛୁ କଣ ପାଇଁ?
ନିଜକୁ ତ ଶୁଭୁନି ଆଉ ଚିଲେଇଲେ କହୁଚୁ ଚିଲେଇଲା ଧୀରେ କହିଲା କହିଲା ଧୀରେ କହିଲା ମୁଁ ଆଉ କରିବି କଣ?
ହୁଁ ଆଉ ଘରେ ସବୁ କଣ କରୁଛନ୍ତି?
ଶୋଇଚନ୍ତି।
ଓ ହୋ ଆଉ ଅଲାଙ୍କି ପାର୍କ ଯିବୁନି କି ଆଜି?
ଭଲ ଲାଗିଲେ ବାହାରକୁ ବର୍ଷାରେ କୁଆଡେ ଯିବୁ ବସେ ଜର ହେଇଛି ମତେ
ଆଉ ଏଜାମ୍ ପାଇଁ କଣ ପଢାପଢି?
ଜର ହେଇଛି ଲୋ ମତେ ମୁଁ ଶୋଇଛି ଉମ୍ ଏମିତି ଯାହା ଟିକେ ଦେଖାଦେଖି କରିଛି ତୁ?
ଏ କଣ କହିଲୁ?
ଠିଆ ଗୋଇଠା ପକେଇଦେବି ଲୋ ଝିଅ।
ଆଉ କଣ ଖାଇଛୁ କହୁନୁ ହୁଁ?
ଭାତ ଚିକେନ ମୁଁ ଖାଇଛି ଆଜି
ଆଉ-ଉ-ଉ-ଉ କାଲି ପାଇଁ କଣ ପଢ଼ାପଢ଼ି କଲୁଣି?
କାଲି ପାଇଁ ମୁଁ ଟିକ ବାସ୍ ଟିକେ ଦେଖିଛି ଜର ହେଉଛି ମୋତେ ମୁଁ ଶୋଇଛି
ଓହୋ ଜର ହେଇଆସିଛି ତ ନା।
ହଁ
ଉ ହୁଁ ହୁଁ। ମୁଁ ଯାଇଥିଲି ଲୋ କାଲି ଫତେଗଡ଼ ରାମ ମନ୍ଦିର ବୁଲିବାକୁ।
ମାନେ ଏକା ଏକା ନୁହଁ?
ଏକା ଏକା ନାହିଁ ଯେ-ଏ-ଏ ତତେ ତ ଡାକିଥାନ୍ତି ଯେ ଯିବୁ କି ନାଇଁ ବର୍ଷା ହେଉଥିଲା ନା ଆମେ-ଏ-ଏ
ଡାକିଲୁ କି ଆଘ ନାଇଁ ଡାକିଲୁ କି ଆଘ ମୁଁ ଯାଆନ୍ତି କି ନ ଯାଆନ୍ତି ଏଇଟା ମୋ ଉପରେ ଛାଡିଥାନ୍ତେ ମୁଁ।
ତୁ ସେଇଟା କଣ କହିବି ତତେ ହେ ଛାଡ଼ କଣ ଖାଇଛୁ?
ଆଉ ଏବେ ପୁଣି ପୁରୀ ଯିବୁ ଆମେ। ପୋଗ୍ରାମ ରହିଲାଣି ଏଇ-ଇ-ଇ ମୋ ଏଗ୍ଜାମ୍ ପରେ ପରେ ଯିବୁ ଆଉ।
ହୁଁ ଆମେ ଯୋଉ ମୁଁ ଏକ୍ଜାମ୍ ପରେ ପରେ ନୁହିଁ କି
ହଁ ଓ ମାଇଁ ଗଟ ସିଏ କିଏ?
ଫ୍ୟାମିଲି
ଫ୍ୟାମିଲି ମେମ୍ବର ଙ୍କ ସହ କିଏ ମୋନାଲି ଯାଏ?
ଆଉ କଣ? ବାପାଙ୍କର ଗୋଟେ ମିଟିଂ ଅଛି ଯେ
ହଁ, ସତରେ?
ଇୟା।
ଗୁ୍ୱାର ମୁଁ ଯିବି? ହୁଁ ହୁଁ ହୁଁ ହାଲୋ ହାଲୋ କୁଆଡେ ପଳ ଖାଇଛି ଭାତ ଖାଇଥିଲି ତାପରେ ଉ-ଉ-ଉ ସେଇ ଯୋଉ ଆଳୁପୋଟଳଭଜା ହେଇଥିଲା ଆଉ ଶିମମଞ୍ଜି ବେସର ହେଇଥିଲା।
ଓ ଆଉ-ଉ-ଉ ବାବୁନୁ?
ବାବୁନୁ ବସିକି ମୋବାଇଲ୍ ଦେଖୁଛି।
ଆଉ ଘରେ ସମସ୍ତେ ତୁ କଣ କରୁଛୁ?
ଘରେ ଏଠି ଝିଅକୁ ମୁଁ ଛାତ ଉପରେ ତ ଅଛୁ।
ହୁଁ। ପୁଅ ହ୍ୟୁସନ୍ ଯାଇନି କି ଆଜି?
ଆଜିିବା ସଣ୍ଡେ ଲୋ। ସଣ୍ଡେରେ କଣ ଟ୍ୟୁସନ ଯିବ?
ହଁ।
ଏଠି ଛାତରେ ଆମେ ଅଛୁ ତ, ଘରେ ସବୁ ଅଛନ୍ତି। ତଳେ ଅଛନ୍ତି ଆମେ ଏଠି ଉପରେ ବ ଛୁ ଆଉ। ଭଲ ପାଗ ଦେଇଛି ତ। ଟିକେ କଣ ଆଉଟା
କାଲି କୁଆଡେ ଯାଇଥିଲୁ ବୁଲିବାକୁ?
କାଲିବା ଯାଇଥିଲି। ଫତେଇ ଗୁଡା ଆଡ଼େ।
ହଁ କାଲି ତାହେଲେ କେତେ ସିଗୀ- ଯିବୁ କଲେଜ କୁ?
ଦଶଟା।
ଶୀଘ୍ର ଯିବୁନି କି? ଚକୋଲେଟ୍ ପାଇବୁ ଜଦୀ ଶୀଘ୍ର ଯିବୁ।
ମାନେ?
ଚକଲେଟ ଦବ, ସିଏ ଦବ।
ସିଏ ବଲେ ଏ ନା ଥାଉ ଥାଉ। ଆବେ ସେଗୁଡା ଏଇଠି କଣ ଖୋଜିବେ?
ହୁଁ।
ପଲି କଉବଜା କ ଲ କି କାଟି ଦେଉ
ହଁ।
ସିଏ ହେମତୀ ହେଲା କି ହୁଁ ଉଁ।
ହୁଁ।
ଆଉ କଣ ଖିଆ ପିଆ କହ?
ସହେ ଥର କହିଛି ଭାତ କୁ ଚିକେନ୍ ଖାଇ ଯାଇଛି। ଭାତ ଚିକେନ୍ ଖାଇକି ସମସ୍ତେ ଶୋଇଛୁ ଆମେ।
ହୁଁ ହୁଁ। ମୁଁ ଏବେ ଯିବି ବୋଲି ଭାବୁଛି ଏ ସେଇ ଯୋଉ ହଁ କଣ ଟି ହେଟା, ବୈଷ୍ଣ ଦେବୀ ମନ୍ଦିର।
ଏବେ ସାଙ୍ଗେ ସାଙ୍ଗେ ଯିବ?
ଏବେ ନାଇଁ ମ, ଏଇ ତ ଏଇ ଗୁର ଆଡକୁ ଯିବ ଆଉ।
ଆଉ ଦର୍ଶନୀୟ ସ୍ଥାନ କୁଆଡେଯାଇଛନ୍ତି?
ଏଇପଟେ ଯାଇଥିଲୁ ହୁଁ ଯୋ ହେପଡ଼ କଣ କି, ଏପଟ ମହାବୀର ଖୋଲ। ଦେନ୍ ସେପଟେ କଣ୍ଟିଲ ନୀଳ ମାଧବ।
ହୁଁ।
ଶରୀର ସମ୍ଧ ଏମିତି ସବୁ ଯାଇଛୁ ଆଉ। ଆଉ ଏପଟରେ
ସାନ ତମକୁ କୋଉଟା ଭଲ ଲାଗେ?
ପୁରୀ।
ହୁଁ ମତେ ବି।
ପୁରୀ ପୁରୀ। ପୁରୀ ହିଁ ସବୁଠୁ ବେଷ୍ଟ। ବୋହୁତ୍ ବୋହୁତ୍, ଭ- ବୋହୁତ୍ ନୁହେଁ ବୋହୁତ୍ ଭଲ ଅଛି। ଠିକ୍ ଠାକ୍ ଅଛି।
ଆଉ ରାତ୍ରିର ରାତ୍ରି ଭୋଜନ କଣ ହେବ?
ଆଜିର ରାତ୍ରି ଭୋଜନ ମୁଝେ ନେହି ପତାହେ। ମୋତେ ଜଣା ନାହିଁ ରାତିରେ ଯାହାହବ ମୁଁ କହିବି ଆଉ।
ହଁ
ହୁଁ।
ଦ୍ୱିପହରର ଭୋଜନ କଣ କରିଛନ୍ତି ଆପଣ?
ଭାତ ଡାଲି ଉଁ ଆଳୁ ପୋଟଳ ଭଜା ଶିମ ମଞ୍ଜି ବେଶର। ଆଉ କଣ ପଚାରୁଚନ୍ତି ପଚାରନ୍ତୁ।
ଆପଣଙ୍କର ଫେବରାଇଟ୍ ପ୍ଲେସ୍? ଯଉଁ ଆପଣଙ୍କର ସୁନ୍ଦର ଆପଣଙ୍କୁ କୋଉଁ ଜାଗା ଟା ବହୁତ ଭଲ ଲାଗେ?
ହ କହୁଛି ଆପଣଙ୍କ ନା ଲିଲି ଦର୍ଶନୀୟ ସ୍ଥାନରେ ପୁରୀ।
ସେମତି ମୋର ବି ଫେବୃଆର ମୋନାଲି।
ଆଉ କେଦାରନାଥ ଟା ତ ଉ ୱେଟିଙ୍ଗ ରେ ଅଛି ହେଇଟା ହେବ ବୋଲେ ଆଉ ଦୁଇ ତିନି ବର୍ଷ ପରେ ଯିବି ଆଉ।
ହୁଁ କେଦାରନାଥ ମନାଲି ସେ ଦିଟା ମୋର ଫେବରେଟ୍ ପ୍ଲେସ।
ହଁ।
ଆଉ ପୁରୀ ତ ଛାଡ଼।
ପୁରୀ ରେ ଛାଡ଼।
ମାନେ ପୁରୀଟା ସବୁଠୁ ଭଲ ମ ଦାର୍ଶନିକ ସ୍ଥାନରେ ବି
ହୁଁ ସେଇଟା ବା ଯେତେ ଗହଳି ହେଲେ ବି ଆମେ ଯାଉଚେ।
ହୁଁ। ଆଉ ଆପଣ କେବେ ଆସୁଛନ୍ତି ନୟାଗଡ଼ ଆମ ଫତେଗଡ଼ ରାମ ମନ୍ଦିର ଦର୍ଶନ କରିବାକୁ?
ହୁଁ କାଲି ହିଁ ଯିିବି। ଏଇ ଶୁଣ କାଲି ଯାଇଥିଲି କାଲି ଯାଇଥିଲି ବଲାଙ୍ଗୀର ବାରଟା ଏବେ ତ ସନ୍ଧ୍ୟା ହେଲାଣି ପାଞ୍ଚଟା ଏବେ ବାହାରୁଚୁ ଯିବୁ ଆଉ।
ଆଉ ବଲାଙ୍ଗିର ପାର୍କ କେବେ ଯାଇଛନ୍ତି ବୁଲିବାକୁ?
ବଲାଙ୍ଗୀର ପାର୍କ ଯାଇନି ବା ଆଜି ଏଠି ଝିଅ ମୁଁ ଦିଦି ସ୍କୁଟିରେ ଏଇଠି ଯିବୁ।
ହୁଁ ଆସିଲେ ଆମ ଘରେ ଆଡ଼େ ଟିକେ ଆସିବେ ଆପଣ।
ସିଓର ସିଓର। ଆପଣଙ୍କ ଘରକୁ ଆମେ ନିହାତି ଭାବେ ଯିବୁ ଆପଣ ସ୍ପେଶିଆଲ୍ ଡିସ୍ ବନେଇକି ରଖିଥାନ୍ତୁ।
ଆପଣଙ୍କ ପାଇଁ ରାତ୍ର ଭୋଜନ ମୁଁ କରିକି ରଖିଥିବି।
ଠିକ୍ ଅଛି। ଯଦି ଆମେ ଆଜି ଯାଇ ନପାରିବୁ ତେବେ ଆପଣ ଫ୍ରିଜ ରେ ରଖିକି ମୋ ପାଇଁ କାଲି କଲେଜକୁ ନେଇଦେବେ ହେଲା।
ଆପଣଙ୍କ ପାଇଁ ମୁଁ ଥଣ୍ଡା ପାତ୍ରରେ ରଖିକି କାଲି କଲେ କାଲି ଚାଟ ଶାଳୀକୁୁ ଆପଣଙ୍କ ପାଇଁ ରାତ୍ର ଭୋଜନ ନେଇକି ଯାଇଥିବି।
ହଁ। ବହୁତ ଭଲ କଥା।
ହଁ।
ହୁଁ। ଆଣ୍ଟି କଣ କରୁଛନ୍ତି?
ସମସ୍ତେ ସୋଏ ସମସ୍ତେ ଶୟନ ରେ।
ଯେ ଏ ସନ୍ଧ୍ୟା ବେଳଟାରେ ହଣ କିଲୋ ସୋଇଛନ୍ତି।
ଆବେ ଆଃ।
ଦେହ ଭଲ ଅଛି ଟି ସମସ୍ତଙ୍କର?
ଦେହ ଭଲ କଣ ମତେ ଜର ହେଇଚି।
ହୁଁ।
ତାପରେ ବର୍ଷା ପାଗକୁ ସମସ୍ତେ ଶୋଇଛନ୍ତି ଉଠେଇ ଯାଉଛି ଜଗଲକୁ ଉଠେଇ ବିି ଯାଉଚି। ମାମା ଙ୍କୁ ଉଠି ବି ଯାଉଛି ବାପା ଉଠିକି କୁଆ ଗଲାଣିରେ ଆମେ ତିନି ଜଣ ଶୋଇଥିଲୁ।
ଓ ହୋ
ମୁଁ ନିଦ ଭାଙ୍ଗୀ ଗଲାଣି ଏବେ ଆଉ ହଁ